ହୁଁ ଆ ଟିକେ ଅ ଟିକେ କଥା ହେଇଗଲ। ହାଲୋ।
ହାଲୋ।
ହାଲୋ।
ହାଲୋ।
ହୁଁ କଣ କରୁଛ?
ବସିଚି ଆଉ କଣ କରିବା।
ଆଉ ଟିଫନ୍ ଖିଆପିଆ କଣ ହେଲାଣି ନାସ୍ତା ଫାସ୍ତା ନା ହେଇନେହିଁ।
ହୁଁ ଜଳଖିଆ ଖାଇଥିଲି।
ଜଳିଖିଆ ଖାଇଚ? ଆ ହଁ। ଏଇଟା କଣ ଏମିତି ଗୋଟେ ଲେଖା ହେଇଚି ଛଅ ହଜାରେ ଦି ହଜାରେ ଚବିଶି ଗୋଟେ କଣ? ଜୁଲାଇ ଆ ଟି ଏମତି ବୁଲାବୁଲି କରୁଚି ଆଉ। କାଇଁ ତା ଇଏଟା ହିସାବଟା କାଇଁ? ଚିଠା ର ହୋଉ ଆ ହୋଉ ଆସ ଆସ। ହଁ ଭାଇ ଭଲ ସବୁ? ହାଲୋ।
ହୁଁ କୁହନ୍ତୁ।
ଟିକେ ଖାଲି ଗୋଟେ ସେକେଣ୍ଡ୍ ରହିଥା ଏ ଦେଇ
ହୁଁ।
ଆସୁନୁ ସେଇଟା ପିଙ୍ଗି ଧରିକି ଆଲୁ। ମୁଁ ଅଲି ତମର କମ୍ପ୍ଲିଟ ହେଇଗଲାଣି ନାଁ ଅଛି ଆଉ କେତେ।
ମୋର ତିରିଶ କମ୍ପ୍ଲିଟ୍ ହେଇନି।
ଆ ତିରିଶ ତ ଫାଇନାଲ ସଇଲାଣି ତମର ଆଉ।
ସଇଲାଣି।
ତମର ବା ସଇଲାଣି କହୁଚ।
ଆ ହଁ, ସଇଲାଣି। ତିରିଶି ଲାଷ୍ଟେ କି? ହଁ ଆଜି ସଇଲା।
ଆଁର ଆରୁଁ କେ ସବୁ ସବୁୁଉରା ଫୁଲ?
ହଁ, ସବୁ ଫୁଲୁ।
ନା ଜିରୋ ଲାଗିଚି?
ନାଆଁ ନାଆଁ ଫୁଲ, ଫୁଲ।
ଆ ଫୁଲ ହେଇଥିଲେ ତମେ ଜିତିଲ ଆଉ।
ଏରା ଦି ତିନି ଟାକେ ପୁରା ରାଗିଚି।
ଆ ଦି, ତିନିଟା ଲାଗିଚି? ଆଉ ମୁଁ ତ ସେଇଭଳିଆ ଲାଗି ଯାଇଚି ଚାରି, ପାଞ୍ଚୁଟା ଖଣ୍ଡେ ଆଉ।
ପାଞ୍ଚଟା ଖଣ୍ଡେ ଲାଗିଚି?
ପାଶଟା।
ଓ ହୋ।
ହେ ରିଙ୍ଗ ହୁଏ ଉଠାନ୍ତିିନି, କଟିଯାଏ ଆଉ ସେରା ଜିରୋ ରହିଗଲା ଆଉ।
ମୋର ତ ସେମିତି କଟି ଯାଇଚି ଜିରୋ ଲାଗିଯାଇଚି ତିନିଟା ନା ଚାରିଟା ଲାଗିଚି।
ହଁ, ହଁ। ବସୁନୁ ବ। ଆଉ ସବୁ କଣ ଭଲ ସବୁ?
ହଁ ଭଲ ଆଉ‌।
ମୁଁ ଆଇଥିଲି ଗୋଟେ ଜାଗା କୁ ତ ଘରକୁ ଏବେ ଯାଉଛି ତ।
ଅହ।
ସେଇ ଯୋଗୁ ମୁଁ କଲିନେଇ କିଏ ଏନା ଫ୍ରି ଅଛନ୍ତି ଦେରା ମୁଁ କଲି ଦେଖିଆ କଏ ଫ୍ରି ଥିବେ ନଥିବ ହେଇଥିବ ମୁଁ କାହାକୁ ଗୋଟେ ଲଗେଇଲି ତମ ନମ୍ବରଟା ବୋଧେ ଆଉ।
ହଁ ଆଇଲା ତ ସାଙ୍ଗେ ସାଙ୍ଗେ କଲ୍ ଆଉ।
ଅନଲାଇନ୍ ଥିଲ ବୋଧେ?
ହଁ, ଅଭିକାତ ଦଶଟା ନା ଆପଟା ଓପନ କଲି ଆଉ
ଆଉ ଆପଣଙ୍କର ହେଲେ ମୋ ମୋ ଭାଗ ପଇଲା ଆଉନା କି?
ହଁ।
ଆ ମୁଁ ସେଇଠୁ ଦେଖିଲି ମୋର ଲାଗିଯାଇଛି, ମୋର ଆଉ ଚାରିଟା ଖଣ୍ଡ ଦରକାର ହବ।
ଚାରିଟା ଚାରିଟା ଚାରିଟା ହେଲେ କମ୍ପ୍ଲିଟ ହେଇଯିବ?
ଚାରିଟା ହେଲେ କମ୍ପ୍ଲିଟ୍ ହେଇଯିବ ଯେ। ଜିରୋ ଲାଗିଯାଇଛି ଯେ ଟ ଖଣ୍ଡ ଆଉ ପାଞ୍ଚଟା ରି ଅଟା ହେଯଛି ଦିର ଲାଗିଯାଇଛି।
ଆଉ କିଛି ହେଇନି?
ନା।
ଆଉ।
ତମର ଆସିସାରିଲାଣି କି?
ନା ମୋର କେବଳ ଥରେ ଆଇଥିଲା ଶହେ ଅଶି ନା ଶହେ ସତୁରି।
ମାନେ କେତେବେଳେ ଆସିଥିଲା ଏଇଟା?
ପନ୍ଦର ଟା କଲ୍ କଥା ହେଇଥିଲି।
ପୁରା ପନ୍ଦରଟା କମ୍ପ୍ଲିଟ୍ ହେଇଥିଲା, ଆସିଥିଲା ନା।
ହଁ, ଏବେ ତିରିଶଟା ହେଲାଣି କାହିଁ ଆସିନି କିଛି?
ଆଉ ମୋର ସେଇ ଭଳିଆ କାହିଁ କିଛି ଆସିନି ଆଉ। ଦେଖିବା ଏଇଟା ତିରିଶଟା କ ଫାଈନାଲ କରିକି ଦେଖିବା ଯଦି କିଛି ନହେଲେ ଆପ ଡିଲେଟ।
ମୁଁ ତ ସେଇୟା କରିବି ଆଉ ତିନି ଚାରି ଦିନ ହିଁ ଅନେଇବି ଯଦି ଆଇଲା, ଆଇଲା ନ ଆଇଲା ଯଦି ନାହିଁ ଆଉ।
ହୁଁ। ନା, ନା ଦେଇପାରେ।
ଯଦି ଡେରିରେ ଆସିପାରେ ଆଉ
ହଁ, ହଁ। ତମର ଗ୍ରୁପ କରିଛ ନା ଯୋଉ ଏମିତି ଆପରୁ ଇଏ କରିକି କରୁଛ।
ନାଇଁ ଗ୍ରୁପରେ ମୁଁ ଅଛି ନା ଗ୍ରୁପ ହେଇଛି।
ଗ୍ରୁପରେ
ହଁ।
ଅହୋ ଏ ଗ୍ରୁପରେ ପା ହଁ ସେଇ ଗ୍ରୁପ୍ ରୁ ତ ନମ୍ବର ନେଇକି ଯାହା କଲ୍ କରିବା ଆଉ କଣ କି?
ଓହୋ।
ଏରେ ଗାର୍ଲସ ଗୁରା ଅଧିକ ଟିକେ ଅଛନ୍ତି ବଏସ କମ ଅଛନ୍ତି ନାଇଁ।
ହଁ ଝିଅ ପିଲାଗରା ଅଧିକ ଅଛନ୍ତି ଆଉ
ହାଁ। ଆଉ ଝିଅ ପିଲାବେ ଅତି କରଛନ୍ତି ସେଇ ଯେଉଁ ଝିଅ ପିଲାଙ୍କ ନାଁରେ କଣ ଏତେ ବକର ବକର କଥା ତାପରେ କାଲି ସେଇଟ ଆ ଯେତେ କଲ ଧ୍ୟାନଦଉନି।
ହଁ। କୁଆଡେ ଯାଉଛନ୍ତି?
ହଁ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
କୋଉଠି ଅଛୁ କି ନେଟୱାର୍କ ନାହିଁ? କୋଉଠି ଅଛନ୍ତି ନେଟୱାର୍କ ନାହିଁ।
ନାଁ ନାଁ ଏଇଟା ଗାଡି ଟା ଚଲଉଛୁ ତ
ଓହୋ କୁଆଡେ ଯାଉଛ କି?
ହଁ ଆସିଥିଲି ଗୋଟେ ଜାଗାକୁ ଏ ବା ଆଡ୍ରେସ୍ଟା ଆଉ କୁହଥିନ୍ତି ବା ନା କୁହନ୍ତି?
ନାଇଁ ନାଇଁ କୁହନ୍ତୁ।
ପ୍ରା
କୁହନ୍ତିନି।
ଆଉ କୁ ହନ୍ତିନି ତ ମୁଁ କୋଡ଼ ହିସାବରେ ତମକୁ କହିବି।
ଟାଟ
ମୁ ଏଇନେ ତାକୁ ଲଗେଇଥିଲି ତାକୁ ତା ଭାଇକଥା ସବୁ ବିଷୟ ପଚାରିଲି ସେ ସବୁ କହିଦେଲା ଏଇ ବୋପାଲୋ। କ ଆସ କଣ କଲୁ କଣ। ନ ନା ଆଉ କୁହନ୍ତିନି ମୁଁ ସବୁ କହିଥିଲି ମୁଁ କହିଲ ଆଉ କହିଦେ ତ କହିଦେ ଆଉ ମୁଁ କଣ କରିବିନା ତମେ କଣ କରିବ। ଆଉ ତମ ଆଜ୍ଞା ମତେ ପଚାଉଥିଲ ମୁଁ କହିଲେ ଆଉ
ମୋ ପାଟିରୁ ଏନ୍ତି ଦି ତିନି ଥର ବାହାରି ଯାଇଛି ମୁଁ କହି ଦେଇଛି।
ମୁଁ କହିଲି ମୁଁ କହିଲି ଭାଇ ତମେ ପଚାର ମୁଁ ପଚାରିଲି ଯଦି ତମେ ସେଇଟା ମୁଁ ସିନା ନୂଆ ଆ ମୁ ତାର ବ ଆସିଲି ତମ କ କହିଲା ଭାଇ ତମେ ନୁଆଁକୁ ମୁଁ ନୁଆଁ ମୁଁ ତ ନୁଆଁ ବୋଲି ମୁଁ ସବୁ କହି କୁହାଦେଲି ମୁଁ କହିଲି ଆଉ ଭଲ ହେଲା।
ନାାଇଁ ମୁଁ ଦି ଥର ନା
ହଉ ଫୁଲ ସବୁୁରା ଏ ଯଉ ଦଶ ମିନିଟ ନ କମ୍ପ୍ଲିଟ ନା?
ହଁ ହଁ।
ଓହୋ ମୋର ଏଇଠୁ କଣ ଆଉ ଟାଇମ ଆ ଚାଲୁନି ପାଞ୍ଚ ମିନିଟ ଛଅ ସେକେଣ୍ଡରେ ହେଇକି ଅଛି।
ହଁ ଏବେ ପଚାଶ ଟା ଲେଖେ ଆଉଥିଲା ତିରିଶ ଟା କଣ ବନ୍ଦ ହେଇଗଲା।
ପଚାଶଟା
ହଁ କିଏ ଗୋଟେ କହୁଥିଲା କହିଲା ପଚାଶ ଟା ଆସିବ।
କେଇଜାଣି।
ଆ ତିରିଶ ରେ ଆଉ ହଉନି।
ଏ ତିରିଶଟାକଲ୍ ଛୁଆ କମ୍ପ୍ଲିଟ କରି ପାଇଛନ୍ତି କି ନାଇଁ ଏଟା ଆସିଲା ପରେ ଫେଣି ଦେବ ନା ଉପରକୁ ଟାକ୍ସ ଦେବ ନା।
ଓହୋ।
ଏ କଲିଙ୍ଗ ଟା ଦଉଛି କଲିଙ୍ଗ ବଦଳେ ଆଉ କଣ ଦବ କାଳେ।। ଆ ହଉ ତମ ତମ ଟାଇମ୍ଟା ଦେଖାଉଛି କି?
ହଁ।
କେତେ କେତେଟା ହେଲା କେତେ ହେଲାଣି?
ସାତ ମିନିଟ୍ ଛବିଶ ସେକେଣ୍ଡ।
ଆଉ ମୋଟା ଦେଖଉନି ତ ସେତିକିରେ ଷ୍ଟପ୍ ହୋଇକି ଅଛି।
ତା ଦଶ ଦଶ ମିନିଟ ଯେହେଲେ ଦଶ ମିନିଟ୍ କି ବାର ମିନିଟ୍ ହେଲେ ମନକୁ କଲ୍ କଟିଯିବ ଆଉ।
ବାର ମିନିଟ ହେଲେ ମନକୁ କଟିଯାଉଛି?
ହଁ ମନୁକୁ କଟିଯିବ।
ଆଛା ଆଛା ସେ ମୁଁ ଗାଡ଼ି ଚଲାଉଛି ତ ମୋବାଇଲ ଟା କାନରେ ଦିଆ ହେଇଛି।
ନାଇଁ ରେ ବାର ମିନୀଟ ହେଲା ମାନେ ସାଙ୍ଗେ ସାଙ୍ଗେ କଟିଯିବ ମନକୁ।
ସେଟ ସେ ଲାାଉ ସ୍ର ଘରକୁ ବି ଦେଇ ହଉନି ଭାଇ।
ନାଇ ଏଠାରେ କିଛି ନାହିଁ ବା କେବଳ ଉଠେଇବ।
ତାହାଖବ ଉଠେଇବ ଗାଟିବ ଆଉ।
ତାଧିରେ ଲାଉଡ ସ୍ପିକର ନାହିଁ ଆଉ।
ଆ ହଉ ତାହାଲେ ଘରେ ପହଞ୍ଚେ ଘରେ ପହଞ୍ଚିଲା ପରେ ତମ କରିକି ଆଉ ଦିଥର ଲଗେଇ ଦେଲେ ହେଇଯିବ ମୋର ବୋଧେ କମ୍ପ୍ଲିଟ।
ଆଉ ଲଗେଇବ ଆଉ ଲଗାଅ ମୁଁ ଅଛି ଆ?
ହ ହଉ।
ନହେଲେ ସେଇ ନମ୍ବର ଟାକୁ ଆଉ ଥରେ ଟିକେ କଲ କରଦବ, ତାପରେ ମୁଁ ଅନଲାଇନ୍ ଆସ ପିଟଲେଟ ଲଗେଇବେ ଆଉ ଆ ହଉ।
ଏମିତି କଲେ କଣ କି ଏମିତି କଲେ ଟିକେ ଆମକୁ ଟିକେ ସୁବିଧା ପଡିବ।
ହଁ।
ନାଇଁ?
ହଁ ହଁ।
ଆ ଏମିତି ଲଗେଇଲେ ଯାହା ପାଖୁ ଆ ଲଗେଇଲା ବଳକୁ ଅଚିହ୍ନା ଲୋକଙ୍କ ସାଙ୍ଗେ କେତେ କଥା ହବ?
ନାଇଁ ତମର କେତୁଟା ହେଇଚି ଭାଇ?
ମୋର ଏଇଟା ସତେଇଶି ଟା ହେଇଯିବ।
ଆ କ ଏରା ଫିଲଅପ କରିଦଉନ କଥା ହେଇକି ଫିଲଅପ କରିଦବ।
ଫିଲ ଅପ ସେଇଟା ବା କହୁଚି ଫିଲ ଅପ୍ କରିଦବା ଆଉ।
ହଁ ନହେଲେ ମୁଁ ଯେତେବେଳେ ଫାଙ୍କା ରହୁଚି ଲଗେଇବି ଆଉ?
ହଁ ହଉ।
ଓ ହୋଉ ଆଉ ଘରୁକୁ
ଆ ହଉ ତମେ କ ଟିକେ କ କଥା ହଉଥା ମାନେ କହୁଥା ମୁଁ ଟିକେ ପକଟରେ ମୋବାଇଲ ଟା ପୁରଉଛି ଏଇଟା ଟିକେ ଗାଡ଼ିବା ଯାମ ଅଛି। ଜି ଯାଇଁ ଲ?
ହଁ ହଁ ହଁ। କେ କେତେବେଳେ ପହଞ୍ଚିବ କି ଘରକୁ?
ତମର ଯେତିକି ଆମର ସେତିକି ଚାଲିଚି ବା।
ହାଲୋ।
ହା